ଏ
ହଁ ପୁଅ ଡିଉଟି ଗଲଣି।
ହଁ ମୁଁ ଡିଉଟିରେ ଅଛି।
ଓହୋ କେତେବେଳେ ରହୁଚ ରାତିରେ ଆଁ ସତଟା ବେଳେ ଆସୁଚ?
ହଁ ସଖାଳେ ଘରକୁ ଯିବି।
ସଖାଳେ ନା।
ଆଜ୍ଞା ଆପଣ କଣ କରୁଚନ୍ତି?
ମୁଁ ଏଠି ରୋଷେଇ କରୁଚି ବରା ଛାଣୁଚି।
ହେ ହେ ଓହୋ।
ବରା ବରା ଛାଣୁଚି ଆଉ କଣ କରିବା। ଆଉ କଣ କରୁଚନ୍ତି? ମୁଁ ଭାବିଲି କଣ? ଏ ଫୋନ ଲଗାଏ ହେ ହେ। ଆଉ କଣ କୁହ? ଆଉ ଏଠି ତମ ସ୍ଵଂ କଲେଜରେ। ଏଁ ସ୍ପୋର୍ଟସ ଟିଚର ଅଛନ୍ତି।
ଅ କୋସ ଟିଚର ହଁ ଅଛନ୍ତି।
ପୋଷ ଟିଚର ଅଛନ୍ତି ନା ପି ଟି ପି ଟି।
ଉଁ ହୁଁ ହୁଁ।
ତମେ ବାରଙ୍ଗ କଲେଜ ରେ ପଢୁଥିଲ ନା?
ହଁ ମୁଁ ବାରଙ୍ଗ କଲେଜରେ ପଢୁଥିଲି। ସେଇଠି ପ୍ଲସ ଟୁ ସେଇଠି ପ୍ଲସ ଥ୍ରୀ। ସେଇ ଗୋଟେ ଜାଗାରେ।
ଅ ଅ। ଯାଇଛ ଆଉ ସେ ଯୋଉ ଯାଇଛ ତମ। ନୟାଗଡରେ ଯୋଉ ରଣପୁରରେ ଅଛି ଯୋଉ ଜଗନ୍ନାଥ ମନ୍ଦିର।
ନୟାଗଡ ନାଇ ନାଇ ଆମ ଘର ନୟାଗଡ ନୁହେଁ।
ନାଇଁ ନାଇଁ ସେଠିକି ଯାଇଛ କି? ମୁଁ ସେୟା କହୁଛି।
ଓହୋ ହୋ ନା ନା ମୁଁ ଯାଇନି ସେଠିକି ସେଠି ଯାଇନି। ହୁଁ
ଭଲ ମନ୍ଦିର ଟା ସେଇଟା ସେଟି ଅଛି ହଁ ସେଠି ସିଏ ମତେ ଝିଅ କରଚି ବୋଉ ତାଙ୍କ ଘର ତ
ହଁ।
ଆଉ ସିଏ ତାଙ୍କ ସେଠି ଯୋଉ ଉପରେ ଅଛନ୍ତି ମଣିନାଗ। ଯୋଉ ଜାଣିଥିବ ଅ ଉପର ମଣିନାଗ ଆଉ ଅ ତଳେ ତଳେ ଯୋଉ ମଣିନାଗ ଅଛନ୍ତି ଉପରେ ମଣିନାଗ ଅଛନ୍ତି। ପୁରା ଦେଖ ଦେଖିଥିବ ବୋଧେ ଏଇ ଠାକୁରଙ୍କର ବହୁତୁ ଇଏ ଆଉ ମଣିନାଗ ଠାକୁର
ହଁ।
ତାଙ୍କର ବହୁତ ମହିମା ଉଁ ଉପର ମଣିନାଗ ଯେ ବହୁତ ତୀଖରେ ଅଛନ୍ତି। କପିଳାସ ଠାକୁରଙ୍କଠୁ ବି ଆହୁରି ତୀଖ ସେ ଉପର। ମୁ କଇଲି ତମେ ଯାଇଛ ନା କଣ ସିଆଡେ?
ନା ନା ଯାଇନି ମୁଁ ଏଠି କପିଳାସେ ଥରେ ଯାଇଥିଲି ସେତ ଦଶମ ବେଳେ ଆଉ ଯାଇନି କେବେ। ହେ ଡିଉଟି ରହିବା ଦିନଠୁ ଆଉ ଯାଇ ହଉନି।
ମୁ କହିଲି ତମେ ସେପଟେ ବୋଧେ ଯାଇଛ ନା କଣ ଜାଣିଛ ସେପଟେ। ନୀଳମାଧ ଘରିକା ବି ତ ଯାଇନଥିବ ସେପଟେ?
ନାଇଁ ନାଇଁ ଯାଇନି।
ହୁଁ ହୁ ହୁ। ସେପଟେ ନୀଳ ମାଧବ ଠାକୁର ଆଉ ଇଏ ହଁ କଣ କିଲ ନୀଳ ମାଧବ ସେପଟେ ଆମେ ଏଇ ପିକନିକ୍ ଫିକନିକ ହେଲେ ଯାଉ ଠାକୁର ମନ୍ଦିର ଗୁଡା ବେଶୀ ନା। ଆଜି ସେପଟେ ସାଇଡ୍ ଆମେ ଯାଉ। ଯାଏ ଆଉ କଣ କିଁ ଉ ଆ ପିକନିକ ସ୍ପଟ୍ ହେଲେ ଆମେ ଠାକୁରଙ୍କ ଜାଗାକୁ ବେଶିକାଲି ଯାଉ। ଏଇ ବରହମପୁର ପଟେ ତାରା ତାରିଣୀ ହେଲେ ପି ପଞ୍ଚଲିଙ୍ଗେଶ୍ଵର ହେଲେ ବାଲେଶ୍ଵର ପଟେ। ଏଇ ସବୁ ଜାଗା ଆମେ ଯାଉ ପ୍ରାୟତଃ। ଆଉ ଆଉ ତ ପିକନିକ ସ୍ପଟ ସେମିତି ଯିବାକୁ ଆଉ କୁଆଡେ ଇଚ୍ଛା ହୁଏନି। ଦୂର ଭାଟ ଯିବା ପାଇଁ ଆମେ ବାହାରିଥିଲୁ ଗୋଟେ ଥର ଅ ଯିବା ପାଇଁ କୋରାପୁଟ କିନ୍ତୁ କୋରାପୁଟ ଆଇପାଇଲିନି କଣ ଅ ଯୋଉ ଇଏ ହେଲା ଆମର ଅ ସେଇ ଟାଇମରେ ବହୁତ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଲା ତ ନଲେ ଆମେ ଯାଇଥାନ୍ତୁ। କୋରାପୁଟ ବହୁତ ଭାବିଥିଲୁ ବହୁତ ଭଲ ଭଲ କୋରାପୁଟ ଏ ମନ୍ଦିର। ଠାକୁରଙ୍କର ଅଛି ଯାଇଥାନ୍ ଯାଇ ପାଇଲୁନି ଆଉ। ଆମେ କପିଳାସ ଯାଇଚ ନା? କପିଲାସ ତଳେ ଗୋଟେ ଅଛି ନନ୍ଦନକାନନ ପୁରଡା
ଆଚ୍ଛା ଆଚ୍ଛା।
ଗୋଟେ ଖାଲି ହାତୀ ସେଇ ଭିତରେ ଅଛି ଆଉ ମୟୂର ଫୟର ରଖିଛନ୍ତି ପଶୁ ଗୁଡା ସବୁ ମାନୋ ଯାଉଛନ୍ତି କେୟାର ନବା ପାଇଁ ରହିବା ଦରକାର ନା। କନ୍ଦନକାନନ ରେ କଣ ମାନେ ବହୁତ ଜୀବଜନ୍ତୁ ଅଛନ୍ତି।
ରହିଯାଉଚନ୍ତି କିନ୍ତୁ ସେଠି ଖାଲି ମାଙ୍କଡ଼ ଗୁରା ବହୁତ୍। କଣ କରିବା।
ହଁ ହଉ ଆଉ ସେଇଥିପାଇଁ ଆଉ ନହଲେ ହଁ ମୁଁ କହିଲି ପୁରୀ ଫୁରୀ ମନ୍ଦିର ଯେତେବେଳେ
ନା ନା ପୁରୀ ଯାଇନି ହୁଁ ହୁଁ। ଦେଖିଆ ଠାକୁରଙ୍କ କେବେ ଡୋରି ଲାଗିବ। ଅ ହ।
ପୁରୀ ଟା
ଯିବି ବାହାରିଚି ସେ ଜଣେ ଦିଦି କହିଚନ୍ତି ଯିବାକୁ ଏଁ ସେ କହିଲେ ମୁଁ କହି-ଲେ ଯିବା ମୁଁ କହିଲି ହଉ ଠିକ୍ ଅଛି।
ମୁଁ ତ ପୁୁରୀ ଯେତେଥର କିହିବ ସେତେ ଥର ଯିବି। ହି ସମୟ ଥିବା ଦରକାର ପୁରୀ ଯେତେଥର କହିଲ ସେ ତେଥର ମୁଁ ଯିବାକୁ ରାଜି ଖାଲି ସମୟ ଥିବା ଦରକାର।
ହୁଁ ହୁଁ।
କଣ କରିଆ ଜଞ୍ଜାଳ ଭିତରେ ପଶିକି ରହିଲେ ଆଉ କୋଉ କୋଉ ଆଉ ଯାଇ ଆସି ହଉଚି।
ଯାଇ ପାରୁନି କି ଆସି ପାରୁନି କି କୁଆଡେ ଯାଇପାରୁନି ଟିକେ ଘରୁକୁ ଯିବି ବୋଲି ବି ଯାଇପାରୁ ନାଇଁ। ହୁଁ କଣ କରିଆ ବ୍ୟସ୍ତତା ଭିତରେ ରହିଲେ ମାନେ ମାନେ ତ ସେଇଆ ଆଉ। ଆଉ କଣ ଖାଇଚ?
ନାଇଁ ଖାଇନାଇଁ ଏବେ ଫୋନ କରିଥିଲେ ସେ ଭାଇ କ୍ୟାନ୍ ଣ୍ଟିନ୍ ରୁ କହିଲେ ଆସ ଖାଇବ ମୁଁ କହିଲି ହଉ ଯାଉଚି। ଯିବି ଆଉ କଥା ହେଇ ସାରିକି ଯିବି। ହଁ ପିଲା ଖାଇସାଇଲେଣି ମୁଁ ଟିକେ ଲେଟ୍ କରି ଯାଏ ପିଲା ଥିଲାବେଳେ ହେ ଜାମ ହୁଏ ତ ମୁଁ ଲେଟ୍ କରିକି ଯାଏ ଆଉ।
ଓ ହୋ। ହଁ
ହଁ ହଉ ହଉ ହଉ ସେଇଆ ମୁଁ କହିଲି ଯୋଉ ଏଁ ମୁଁ କହିଲି ବୋଧେ ତମେ ସେତିକି ବେଳେ ପିଲା ଖାଇଲା ବେଳେ ପଳାଅ ଖାଇଦିଅ ବୋଧେ ଆଉ।
ନାଇଁ ନାଇଁ ମୁଁ ଲେଟେ କରିକି ଟିକେ ଯାଏ।
ପିଲା ଥିଲାବଳେ ଭଲ ଲାଗେନି, ପିଲାମାନେ ମିଶନ୍ତିନି କି? ହି ହି। ପିଲାମାନେ କେହି ମିଶନ୍ତିନି? ହଁ।
ହଁ ଏମିତି କଥବାର୍ତା ଏମିତି ହୁଅନ୍ତି।
ମୁଁ କହିଲି ବୋଧେ ମିଶନ୍ତିିନି ବୋଧେ ସେଥିପାଇଁ ଭଲ ଲାଗେନି ଆଉ‌।
ନାଇଁ କଥାବାର୍ତ୍ତା ହୁଅନ୍ତି ତାପରେ ହଁ ଭଲ ପିଲା ବି ଭଲ ଏମତି କିନ୍ତୁ ଭାଇ ଡିଉଟି କରୁଚ। ହଁ ଏନ୍ତି କଥା ଏନ୍ତି ଆଉ।
ଭଲ ଛୁଆ ଗୁଡା କେତେ ଭଲ ଅଛନ୍ତି କେତେ ତାଙ୍କ ଭିତରେ ବଦମାସ ଅଛନ୍ତି।
ହୁଁ, ହୁଁ, ହୁଁ ହଁ ଅଛନ୍ତି।
ତାଙ୍କର ଖାଲି ଇଞ୍ଜିନିୟରିଂ ନା ଡିପ୍ଲୋମା, ଫିପ୍ଲୋମା କରୁନାହାନ୍ତି ସେଠି।
ନାଇଁ କେବଳ ଇଞ୍ଜିନିୟରିଂ, ଇଞ୍ଜିନିୟରିଂ ଅଛି ପ୍ଲସ୍ ଟୁ ସାଇନ୍ସି ଅଛି।
ପ୍ଲସ ଟୁ ସାଇନ୍ସି ଆଉ ଇଜିନିୟରିଂ ନାଁ କି।
ହଁ ଆଉ ମାକୁଲା ଇଣ୍ଟରନ୍ୟାସନାଲ ସ୍କୁଲ ବି ଅଛି।
ଓହୋ ମୁଁ ଆମର ସେ ପ ପୁତୁରା, ପୁତୁରା ନୁହେଁ ଦିଅର ହେବେ ଜଣେ ସିଏ ତାଙ୍କର। ଟେନେଥେ ସରିଲା ସିଏ ପାସ କଲେ।
ହଁ।
ସେ ପଢିଥାନ୍ତେ ଡିପ୍ଲୋମା କହୁଥିଲେ।
ହଁ।
ସେଇଥିପାଇଁ ମୁଁ, ମୁଁ କହିଲି ବୋଧେ ସେଠି ହଉଛି କି କ'ଣ ତମର।
ଉଁ ହୁଁ।
ଯେ ମୋ ଡିପ୍ଲୋମା ସେ କରିବେ ଏଠି ଆମର ନଖରା ପଟେ ଅଛି ଯୋଉ କଲେଜ ଗୁଡ଼ା ଡିପ୍। ଡିପ୍ଲୋମା କରିବେ ସେଇଠି। କାଇଁକି ଦେଖିବା କହୁଥିଲେ ତ ମୁଁ କହିଲି ଡିପ୍ଲୋମା କରିଲେ।
ଡିପ୍ଲୋମା କରିକି ଇଏ କରିଦେବେ ବୋଲି ମୁଁ କହିଲି ହଉ କର ଯାହା ତମ ଇଛା।
ହଉ।
ଏଇଭଳିଆ ଆଉ, ଆଉ ନଅଟା ବେଳେ ଖାଇବ ଦଶଟା ବେଳେ ଖାଇବ ନା ସାଢେ ନଅଟାରେ।
ନାଇଁ, ନାଇଁ ମୁଁ ଏବେ ଯିବି ଆପଣଙ୍କ ସହ କଥା ହେଇସାରିକି ଯିବି ଖାଇବାକୁ ଆଉ।
ଅଁ ହଁ, ହଁ। ମୁଁ ସେଇଆ କହୁଥିଲି ମୁଁ କହିଲି କ'ଣ ଖାଇବା, ପିଇବାକୁ ଗଲେଣିି ନାଁ ନାଇଁ।
ସେ କେମିତି ଆଇଲା ଆପଣ କେତେବେଳେ ଖାଆନ୍ତି।
ଓ ସାଢେ ଦଶଟା ପୁଅ ସାଢେ ଦଶଟା, ଏଗାରଟା। କ'ଣ କରିବା।
ଏ ହେ। ଅ ହ ହ।
ସେ ସବୁ ଆଇଲେ ଖାଇବୁ ଆଉ।
ହଁ, ହଁ, ହଁ ସମସ୍ତେ ଖାଇବା, ପିଇବାକୁ ଦବ ତାପରେ। ଖିଆ, ପିଆ କରିବ ହଁ।
ହେଇଆ ଆଉ, ଆଉ କ'ଣ କରିବା। ଖାଇବା, ପିଇବା ଦେଇ ସାରିଲା ପରେ ଖାଇପି ସାରିକି। ମଜାଧୁଆ କରି ଶୋଇବା ଆଉ।
ହଁ। ବର୍ଷା, ଫର୍ଷା କ'ଣ କେମିତି ହଉଚି ତମ ସିଆଡେ।
ଏ ପୁଅ କୁହନି ଆଜି କି ବର୍ଷା। ଆଗୁଆ ଭଳିଆ ଲାଗିଲା ମତେ ବର୍ଷା ଯୋଉ ହଉଚି। ମାନେ ଏତେ ଜୋରରେ ବର୍ଷା ଯେ ଅନ୍ଧାର ମାନେ ସିଆଡେ ଜବର ଅନ୍ଧାର ହେଇଚି। ଅନ୍ଧାର ଏତେ ଜୋର ତାନେ ମୁଁ ଆସ୍ ବାହାରିକି ଆସେ ସାଢେ ଚାରିଟା ନା ସାଢେ ଚାରିଟା।
ହଁ।
ପରେ ହେଇଗଲାଣି ଅ ସ୍କୁଲ ଛୁଟି ହେଲାଣି। କିନ୍ତୁ ଦେଖିଲା ବେଳକୁ ହୁଁ, ସ୍କୁଲୁ ପିଲା ପଳେଇଲେଣି ଆମେ ଯାଇପାରୁନୁ। ଏମିତି ଅନ୍ଧାରା, ଗାଡିଆନ ମାନେ ଆସିକି ନେଇଗଲେ। ଆମେ ଠିଆ ହେଇଚୁ ଆଉ କଣ କରିଆ? ଗାଡିଆନ୍ ମାନେ ଯିଏ ଯାର ଆସିକି ନେଇଗଲେ। ଖରାବେେଳେ ତ ଅ ହେଇନଥିଲା ଏତେ ଇଏ। ଆଉ, ଦଶଟା ବେଳକୁ। ଦଶଟା ବେଳକୁ ବର୍ଷା ହଉନଥିଲା ବେଶୀ ନା। ପାଗ ଟିକେ ଦେଇଥିଲା। ଛୁଆ ତାଙ୍କର ଏ ଆଣିନାହାନ୍ତି ରେନିକୋଟ, ଫେନିକୋଟ ପଳେଇ ଆଇସନ୍ତି।
ହଁ ବର୍ଷା ଆଜି ପ୍ରବଳ। ବର୍ଷା ଦିନ ଆସିଲା ଏବେ। ବର୍ଷା ହବ। ଆଉ
ବର୍ଷା ଦିନ ଆସିଲା ଯେ, ସିଏ ଛଆ ସିନା ରେନିକୋଟ ପାଇଁ ବର୍ଷା ଦିନ ଆରଲାଣି ପୁରେଇଦବା କଥା। ମା, ବାପା ନାହାନ୍ତି। ପୁରା କେତେ ଦୂର ଦୂର ବାଟରୁ ଆମ ସ୍କୁଲ କୁ ଆଉଛନ୍ତି ଛୁଆ ଗୁଡା ନା। ସେ ପାହାଡ ପାହାଡ ଆଡୁ ଆଉଛନ୍ତି ଛୁଆ ଗୁଡା। ତେଣୁକରି ସେଠିକି ସେଇଟା ଟିକେ ଅସୁବିଧା ନା। ଝିଅ ପିଲା ଗୁଡା ନ ଆଇଲେ ନବାକୁ ଆମେ କଣ ଛାଡି ପାରିବୁ। ବାପା, ମା ଗାଡିଆନ ନ ଆଲଲେ ଆମେ କେମିତି ଛାଡିବୁ? ଏ ହଇରାଣ ଆଉ କଣ କରିବା? ଏଇଆ ଆଉ। ବ୍ୟସ୍ତତା ଭିତରେ ମୁଁ କହିଲି ଆଉ କଣ ମଣିଷ କରିବୁ? ଓଁ ଦେଖିକି ନା ତା ଭିତରେ ମୁଁ ରେନିକୋଟ୍ ନେଇଥିଲି। ଦିଦି ହେରିକା ସମସ୍ତେ ଥିଲେ। ମୁଁ କହିଲି ମୁଁ କଟକ ମୋର ଦୂର ବାଟ। ସିଏ ସବୁ କିଏ ଆଠ ଗଡ କିଏ ପାଖାପାଖି ରହୁଛନ୍ତି ନା? ମୁଁ ହିଁ ହଇରାଣ ରେ ପଡୁଛି। ହେଲା। ସେଥିପାଇଁ ମୁଁ କହିଲି ମୁଁ ଯାଉଛି, ସମସ୍ତେ ଥାଆନ୍ତୁ। ଆଉ ମୁଁ ଆଉଛି। କେମିତି ପଳେଇ ଆଇଲିି। ଵର୍ଷା ଏତେ ଜୋର ସେ ନା ଦିଲା ଆଉ କଣ କରିବା? ଜୋର ଜୋର ବର୍ଷା ହଉଥାଏ।
ଏ ଦିନ ଟା ଆସିଲା ସେମିତି ଆଉ।
ହଁ ବର୍ଷା, ବର୍ଷା ବି ହଉନଥିଲା ଲୋକ ଟିକେ ବର୍ଷା କରୁଥିଲେ। ଚାଷୀ ଫାସି ଲୋକ ଗୁରା ହଇରାଣ ନା? ଚାଷି ଲୋକ ଗୁରା କଣ କରିବେ? ପାଣି ଫଣି ଟିକେ ଦବା ପାଇଁ ବୋହିକି ଆଣି କଣ କରିବେ?
ସୁ
ସେଇଆ କଣ କରିବା?